ହଁ ଭଉଣି, ଶୁଭ ସନ୍ଧ୍ୟା।
କଣ କରୁଛନ୍ତି?
କିଛି ନାଇଁ ଏ ଛାତ ଉପରେ ବୁଲୁଛି ଆଉ।
ଆଛା, ଛାତଉପରେ ବୁ ଛ, ମୁଁ ଏଇଁ ଟିକେ ବାଲକନିରେ ବସିଛି ଆଉ।
ତମେ କଣ କରୁଚ ଭଉଣୀ?
ଆଉ ଖାଇଛନ୍ତି କନ ସନ୍ଧ୍ୟାରେ?
ମୁଁ ଖାଇଚି ବରା, ଇଟିଲି, ଗୁଗୁନି। ଇ ସିଙ୍ଗଡା, ଆଳୁଚପ।
ବା ଏ ଏତେ ଗୁଡେ ଜିନିଷ ଖାଇ
ହଁ, ମୁଁ ଏଇ ଯୋଉ ଓ ଆସିଥିଲେ ତ ଆମ ଘରକୁ କୁଣିଆ, ତ ସିଏ ଆଣିଥିଲେ ଆଉ।
ଆରେ ଆରେ ଯା ହଉ, ଭଲ ଭଲ।
ଆ, ତମେ କଣ ଖାଇଚ?
ମୁଁ ଖାଇଚିପା ହଉଚି ପାସ୍ତା ଆଉ ହଉଚି ଆଉ କଣ ତ ତାକୁ କୁହନ୍ତି, ଆଉ ରୋଲ୍ ଖାଇଥିଲି, ରୋ
ଇଛା ଉ କି
ନାଇଁ ପାସ୍ତା ଖାଇଥିଲି, ତାପରେ ରୋଲ ବି ଆଣିଥିଲେ ବାପା ରୋଲ, ମୁଁ ରୋଲ ବି
ଓ, ଭେଜ ନା, ନନ ଭେଜ?
କାଇଁ ନା, ମୁଁ ପିଓର ଭେଜିଟେରିଆନ୍, ମୁଁ ନନ୍ ଭେଜ
ଓ ଆଛା, ମୋ ମୋ ଭଳିଆ, ମୁଁ ବି ସେଇ
ଓ, ତମେ ବି ପୁରା ମାନେ ନିରାମିଷ, ଆମିଷ
ହଁ, ମୁଁ ଟୋଟାଲି ଆଇଁଷ ଖାଏନି।
ଆରେ ବାଃ, ବହୁତ ଭଲ କଥା ତ। ଖୁସି ଲାଗିଲା ଜାଣିକି ମୋ ପରିକା ତମେ ଆଉ।
ହଁ, ହୁଁ ହୁଁ।
ଆଛା, ଆଉ କୁଅନ୍ତୁ?
କଣ କଟିଲା?
ରଜରେ କଣ କିଛି ବି ନାଇଁ, ଖାଲି ଯାଆ ଟିକେ ଯାଇଥିଲୁ ଆମେ କୋଉଠିକି କହିଲେ, ଉଁ, ଯୋଉ ଗୋଟେ ପାଖ ଗାଁରେ ହେଉଥିଲା ଆମର ରଜ ମହୋତ୍ସବ।
ସେଠିକି ଖାଲି ଯାଇଥିଲି ରଜ ମହୋତ୍ସବ, କଅ ଯାଇକି ସେଇଠି ଆସିଲୁ ଆଉ, ଆଉ ଟିକେ ମନ୍ଦିର ଫନ୍ଦିର ରଜ ସନ୍ ସଂକ୍ରାନ୍ତିରେ ଯାଇଥିଲୁ ଆ ମନ୍ଦିର ଅ, ମା ଏଇଠି ଆମର ଗ୍ରାମ ଦେବତି ଅଛନ୍ତି। ସେ ଗ୍ରାମ ଦେବତିଙ୍କ ପାଖକୁ ଯାଇଥିଲୁ, ଆଉ ଏଇଠି ଆମର ଶିବ ମନ୍ଦିର ଅଛନ୍ତି। ହନୁମାନ ମନ୍ଦିର ଅଛି, ଏଇଠି ତିନି ଚାରିଟା ମନ୍ଦିର ବୁଲାବୁଲି କରି ତାପରେ ସେ ଜଣେ ଭାଇଙ୍କର ବୋଲେୟରେ, ଆମେ ଯାଇ ଥିଲୁ ରଜରେ ବୁଲାବୁଲି କରିଆ ପାଇଁ, ହଁ ହଁ ଆମେ ସେ ଏ ଯୋଉ ଭଉଣୀ ମାନେ ସବୁ, ମୋ ଭଉଣୀ ସେ
ସେ କିଛି ନାଇଁ ବାସ୍‌ ସେମିତି ବୁଲିକି, ଇଏ କରିକି ଗଲି। ମାମୁଁ ଘରକୁ ଯାଇଥିଲି।
ଆଛା।
ହଁ ଫାଷ୍ଟ, ଫାଷ୍ଟ ରଜ ଦିନ ମାମୁଁ ଘରକୁ ଯାଇଥିଲି ଆଉ ସେକେଣ୍ଡ ରଜ ଦିନ ହଁ
ତମ ମାମୁଁ ଘର, ତମ ମାମୁଁ ଘରେ ନଈ ଫଇ ଅଛି ନା, ନାହିଁ ନଈ ଫଇ?
ହଁ ହଁ ମୋ ମାମୁଁ ଘରେ ନଈ ଅ ବହୁତ ବଢିଆ ଲାଗେ ଏଇ ଯୋଉ ଖରା ଦିନେ ଯିବେ ମୋ ମାମୁଁ ଘରେ ଏତେ ସୁନ୍ଦର ନଈ ଅ ଛି। ମୋ ମାମୁଁ ଘରେ ବିଶ୍ଵାସ କରିବେନି ଶୁଣ ମାନେ ନଈ ଅଛି ଉଁ ଯୋଉ ବାଲି ଏ ଯେମିତି ମହାନଦୀରେ ବାଲି। ଆଉ ତାପରେ ପାଣି ବାଲି ପାଣି ସେମିତି ଆମ ମୋ ମାମୁଁ ଘରେ ବି ସେମିତି ପୁରା
ଜାଣିଛନ୍ତି ନା ଆପଣ ଶୁଣୁନାହାନ୍ତି ଆପଣ ଜାଣିଛନ୍ତି ମୁଁ କାହିଁକି ଆପଣଙ୍କୁ ନଈ କଥାଟା ପଚାରଲି।
କଣ ପାଇଁ।
କାହିଁକିନା ମୋତେ ବହୁତ ନଈ ପସନ୍ଦ ଏତେ ପସନ୍ଦ
ଅ ଆଛା ହଁ ମତେ ବି ପସନ୍ଦ ମତେ ମ ବାସ ଆମ ଗାଁରେ ବି ନଈ ନାହିଁ ସେଥିପାଇଁ ତ ମତେ ନଈ ନଈ ନହିଁ କି ପାହାଡ ନାହିଁ ନଈ ପାହାଡ ମତେ ବହୁତ ପସନ୍ଦ
ପାହାଡ଼ ଅଛି ଆମର ପାହାଡ଼ ଅଛି ବିଲ ଅଛି ଏ କିନ୍ତୁ ଆମର ନଈ ନହିଁ
ନାଇଁ ଆମ ଘର ପାଖରେ ପାହାଡ ନାଇଁ ତ ଆ ମୁଁ ଆମେ ମଝିରେ ଥରେ ଯାଇଥିଲୁ ଏଇ ଦୂର ଜାଗା ଗୋଟେ ଯାଇଥିଲୁ ପାହାଡିଆ ଜାଗା ସେଠି ସେଠି ଆମ ଦାଦାଙ୍କ ଘର ରହୁଛନ୍ତି ତ ଆମେ ଏ ତେ ବଢିଆ ଲାଗିଲା ମତେ ସେ ଯୋଉ ଏଥିରେ ଯାଇକି ସବୁବେଳେ ମୋର ଗୋଟେ ଭାଇ ଟିକେ ବିଶ୍ଵାସ କରିବେନି ସେି ଏମତି ଆଖି ବନ୍ଦ କରିକି ନେଲା ରାଣ ପକେଇଦେଲା କି ଆଖି ଖୋଲିବନି ଆଖି ଆମେ ଖୋଲିଲୁନି ସେଠି ସେ ସବୁ ସେ ବଢିଆ ଜା ଡ ନା ସେଟା ତାପରେ ସେଠି ସବୁବେଳେ ଫି ଫ କରିକି ଖାଆନ୍ତି ହଉ ଭୂଜି ଭାତ କରିକି ଖାନ୍ତି ତ ଜାଗା ଟା ବଢିଆ ଥିଲା ପୁରା ପାହାଡ ଚଢିବାକୁ ପୁରା ବଢିଆ ଥିଲା ତ ସେ କହିଲା କି ଆଖି ବନ୍ଦ କର ତମ ଆଉକୁ ନେଇକି ଯିବି ମତେ ଆଉ ମୁଁ ଦିଦି କିି ବସେଇଥିଲା ସିଏ ତ ସିଏ ଆମେ ଆଖି ବନ୍ଦ କଲୁ ରାଣ ପକେଇ ଦେଇଥିଲା ଆଖି ଖୋଲିଲନୁୁ ତାପରେ ଆଖି ଖୋଲଲୁ ଏତେ ସୁନ୍ଦର ଦୃଶ୍ୟ ପୁରା ସୂର୍ଯ୍ୟ ପୁରା ସେଉଠୁ ପୁରା ମାନେ ଉଦୟ ହ ଅଥ ହଉଛନ୍ତି ଆଉ ଗଛ ଅଛି
ତୁମେ ସୂର୍ଯ୍ୟ ଅସ୍ତ ପୁରା ପାହାଡ଼ ମଝିରେ ଦେଖିଛ
ହଁ ବହୁତ ସୁନ୍ଦର ଥିଲା ସେ ଜାଗା ତାପରେ ଉ ଫଟୋ ମାନେ ଖାଲି ଆ ଫଟୋ ଉଠେଇ ଗଲୁ ଉଠେଇ ଗଲୁ ଉଠେଇ ଗଲୁ ଏତେ ସୁନ୍ଦର ଲାଗିଲା ପାହାଡ ଚଢିବାକୁ କିନ୍ତୁ ଡର ଲାଗୁଥିଲା ପୁରା ଦିଇ ତିନି ଜଣ ଏମିତି ହାତ ଧରା ଧରି ହେଇକି ନା ପାହାଡ଼ ଚଢୁଥିଲୁ ଏ ଜୋରେ ଡର ଲାଗୁଥିଲା ତାପରେ ଚଢିକି ତ ତାଙ୍କ କଷ୍ଟ କଷ୍ଟ ଚଢିକି ପୁରା ଗଲୁ କାହିଁକି ଠିଆ ହେଲୁ ପୁରା ସେ ଦୃଶ୍ୟ ପୁରା ଦେଖିଲୁ ଏତେ ସୁନ୍ଦର ଲାଗିଲା ସେ ଦୃଶ୍ୟ
ପିଲାବେଳକୁ ସେ ଦୃଶ୍ୟ ମୁଁ ଭାବୁଛି କା ମୁଁ ନିଜେ ସେ ଜାଗାରେ ଥାଆନ୍ତି କେତ ଖୁସି ଲାଗେ
ହଁ ବିଶ୍ୱାସର ବହୁତ ହି ବଢିଆ ଥିଲା ଜାଗା ଏତେ ସୁନ୍ଦର ଲାଗିଲା ଆଉ ଆସିବାକୁ ତ ଇଚ୍ଛା ହଉନଥିଲା ହେଲେ କଣ କ ସନ୍ଧ୍ୟା ହେଇଗଲାଣି ବୋଲି ଆସିବା କଥା ସେଠି କାଳେ କହୁଥିଲେ କି ଭାଲୁ ବାଘ ଭାଲୁ ଆଣି ରହୁଛନ୍ତି ବୋଲି ହେଠୁ ନେଇ ଆସିଲା ତାପରେ ଆଉ ଗୋଟେ ଜାଗା କୁ ନେଇକି ଗଲା ଆଉ ତା ପରଦିନ ନେଇକି ଗଲା ସେ ଗୋଟେ ଭାଲୁଟେ ସେ ଗ ଛରେ ରୋହୁଥିଲା ମାନେ ଚଢିଥିଲା ତା ହାତ ଯୋଉ ନ ପଞ୍ଜାବରେ ବସେନି ତ ପୁରା ପସିଯାଏନି ସେମିତି ତା ହା କୋଉ ଚିହ୍ନ ହଁ ହଁ ହଁ ହଁ ହଁ ହଁ ସେଇଟା ପୁରା ପୁରା ଦେଖିଲା କହିଲା କି ଦେଖେ ଆମ ଏଇଠିକି ଭାଲୁ ବି ଆସୁଥିଲା।
ଦେଖିଛି ସେ ଭାଲୁର ନଖ ତ ମୁଁ ବି ଦେଖିଛି ଆମ ଏଇ ଯେଉଁ ଘର ପାଖରେ ଗୋଟେ ମାନେ ଅଛି ଗୋଟେ ଜଙ୍ଗଲ ଟାଇପ୍ ର।
ଆଚ୍ଛା ତମ ଘର ପାଖରେ ଜଙ୍ଗଲ ଅଛି। ତମକୁ ଡର ଲାଗୁନି। ବାଘ ବାଲୁ କିଏ ପଳେଇ ଆସିବ କି।
ନାଇଁ ନାଇଁ। ଥରେ ତ ଭାଲୁ ଆସିଥିଲା। ମାନେ ସେ ଭାଲୁକୁ ଆମେ କେହି ଖୋଜିକି ମାନେ ପାଇଲୁନି। କିନ୍ତୁ ଆମେ ଯେତେବେଳେ ବାରିକକୁ ଯାଇଥିଲୁ ଆମେ ସବୁ ବାରିକି ଯାଆନ୍ତି ଜାଳ ଫାଳ ଆଣିବା ପାଇଁ ନା। ତ ଜାଳ ଆଣିବାକୁ ଆମେ ଯେତେବେଳେ ଯାଇଥିଲୁ ସେଠି ଗୋଟେ ମାନେ ନଖ ଜଣେ ଦେଖିଲେ ପୁରା ମାଟିକୁ ତାଢା ହେଇଛି ସେ ଗଛ କା ଥରେ ଏମିତି ସବୁ ଗଛରେ ମରା ହେଇଛି ନ ନଖ ଚିହ୍ନ ସେ ଜଣେ ଦେଖିଲେ ସେ ଡରି ଗଲେ ପୁରା ସେଇଟା ତ ଭାଲୁ ର ନ
ହଁ ଯେତେ ଯାହା ବି ଡର ଲାଗିବ ନା ଯିଏ ଦେଖିବ ବି ଡର ଲାଗିବ କି କିଏ ଆଉ ପଳେଇ ଆସିଲା ଆମ ଏଠିକେ ଆଉ ହଁ ତାପରେ ଭାଲୁ ମାନଙ୍କୁ ବି ଇଏ ନାହିଁ କେତେବେଳେ ଯାଇ
ହଁ ସେମାନେ ପୁରା ମାରିଦେବେ ତ ସେ ସେୟାତ ତ ଗାଁରେ ପୁରା ହଁ ସେମାନେ ଯେତେରେ ଗାଁ ରେ ଆସିଥିଲେ କହିଲେ ତମେ ବିଶ୍ଵାସ କରିବୁନି ଗାଁ ଲୋକ ସମସ୍ତେ ଆମେ ମାନେ ଖୋଜିବା ପାକୁ ଲାଗିଗଲୁ କି କେଉଁଠି ଅଛି କିନ୍ତୁ ଏତେ ଖୋଜିଲା ପରେ ବି ସେ ତାକୁ ଆମେ ପାଇଲୁନୁ ଆମେ ଜାଣି ପାରିଲୁନି ସେଟା କଣ ଥିଲା ପ୍ରକୃରେ ଭାଲୁ ର ନ ନଖ ଥିଲା ନା ମାନେ ସେଟା ପୁରା ଭାଲୁର ନଖ ଭଳିଆ ପୁରା ପଞ୍ଝା ଭଳିଆ ଜଣା ବି ପଡୁଥିଲା। କିନ୍ତୁ ଆମେ ଖୋଜି ଖୋଜି ଥକି ଗଲୁ। କିନ୍ତୁ ଭାଲୁର ସେ ନଖର ଚିହ୍ନ ମାନେ ଭାଲୁକୁ ଆମେ ପାଇଲୁନି। କାହିକା ଆମେ ପାଇଲୁନୁ ଭାଲୁକୁ।
ଭାଲୁ ତାହେଲେ ପଳେଇଥିବ ସେ କୁଆଡେ ଆଉ। ତ ଯଦି ଗଛ ବୋଲି ଲୁଚିକି ବସିଥିବ ତମେ ଖୋଜୁଥିବ ତମ ଉପରେ ଡେଇଁ ପଡିବ ସିଏ ଯିଏ କାମୁଡିକି ମାରିଦବ।
ପୁରା ଆମେ ପୁରା କହୁଛୁ ତୁମକୁ ସେ ଆମକୁ ବୋଧେ ଦିନ ଏଗାରଟା ବେଳେ ସେ ଆମକୁ କହିଲେ ହେଲା ଆମେ ଦିନ ସାଢ଼େ ଏଗାର ବାରରୁ ଖୋଜା ଆରମ୍ଭ କଲୁ ସନ୍ଧ୍ୟା ହେଲା ପର୍ଯ୍ୟନ୍ତ। କାଳେ କାହାକୁ ମିଳିଯିବ କେଉଁଠି କାଳେ ଦେଖା ହେଇଯିବ।
କି ଜଣ ତାକୁ ଧରିକି ନେଇକି କୋଉଠି ଛାଡିଦେଲେ ସିଏ ଯିଏ ବଞ୍ଚିଯିବ ନିଜ ଶୁଣେଇ ତାପରେ ରାତି ଅଧରେ ଯଦି ସି ଘର ଆଡେ ପଳେଇ ଆସିବ ତ ଭାରି ହଇରାଣ।
ହଁ ସେଇଆ ହିଁ ଆମର ଥିଲା ପ୍ରକୃତରେ ମାନେ ଆମର ଚିନ୍ତାଧାରା ଥିଲା କି ଆମେ ତାକୁ ନେଇକି ଗୋଟେ ଭଲ
ଓହୋ ହଁ ଭଲ ହଁ ନେଇକି ନ ଛାଡିଦେଲେ ଆଜିକାଲି ତ ନନ୍ଦନ କାନରେ ବି ଠିକ୍‌ ସେ ଭାବରେ ହିଁ ଆଉ କିଛି ଭଲ ନାହିଁ। ସେଇ ବାଘ ବାଲୁ ଆଉ ଏମ୍ ଇଏ ତ ସିମ୍ପାଞ୍ଚି ଯୋଉ କୁହନ୍ତି ସେ ତ ଆଉ ଦେଖିବାକୁ ମିଳୁନାହାନ୍ତି।
ସିମ୍ପାଞ୍ଜି କଣ କି ସିଏ ମୁଁ ଯେତେବେଳେ ଛୁଆ ହେଇଥିଲି। ମୁଁ ବହୁତ ଛୋଟ ଛୁଆ ହେଇଥିଲି। ଯେତେବେଳେ ସେତେବେଳେ ମୁଁ ଯାଇଥିଲି ମୋ ବାପାଙ୍କ ସହିତ ସେତିକିିବେଳେ ମୁଁ ଦେଖିଥିଲି ଗୋଟେ ସିମ୍ ସିମ୍ପାଞ୍ଜି ସେ ସିମ୍ପାଞ୍ଜିଟା ପୁରା ତୁମେ ଯେମିତି କରିବ।
ଆଉ ମଝିରେ ଥରେ ଯାଇଥିଲି ମୁଁ ଦେଖି
ଆଚ୍ଛା ଆଚ୍ଛା ସେ ଯୋଉ ସିମ୍ପାଜି ଟା ତମ ବିଶ୍ୱାସ କରିବନି ତାକୁ ମାନେ ତୁମେ ଯାହା କରି କରିବ ସେ ପୁରା ସେମ୍ କରିବ। ହେଲା ତାପରେ ଯେତେବେଳେ ମୁଁ ବଡ଼ ହେଲା ପରେ ମାନେ ସେଇ ପାଞ୍ଚ ସାତ ବର୍ଷ। ପରେ ମୁଁ ଯେତେବେଳେ ଫୁଣି ଗଲି ନନ୍ଦନ
ଆଚ୍ଛା
ସେଠି ସେଇ ସେ ସିମ୍ପାଜି ମୁଁ ବହୁତ ଖୋଜିଲି କିନ୍ତୁ ପାଇଲିନି।
ମୁଁ ଥରେ ଯେତେବେଳେ ଯାଇଥିଲି ମୁଁ ବି ଖୋଜିଲି ବହୁତ। ମୁଁ କହିଲି କାଳ ତାକୁ ଦେଖିବା ମୋର ଭାରି ଇଚ୍ଛା। ସେ ଯୋଉ ପୁରା ଗଛ ଗଛ ଏମିତି ଡେଉଁଥୁବ ଆ ଏମତି ଏମିତି କୁଣ୍ଡେଇ ହଉଥୁବ ବହୁତି ବଢିଆ ଲାଗେ ମୁଁ ଜି ଜିରା ଦେଖିଲି ଜରାଫ, ଜିରାଫ ଦେଖିଲି ତା ଜିରାଫ ର ବେକ ବଡ ବଡ ନା ସେ ଜିରାପ ନା ହଁ ସିଏ ସିଏ ତାର ବେକ କେ କେତେ ବଡ କହିଲ?
ହଁ ସେଇଟା ଆକ୍ଚୁଆଲି ଜାଣିଛନ୍ତି ତା ବିଷୟର ମାନେ ପଛର ରହସ୍ୟ।
ପଡ ତାର
ସେଇଟା ନାଇଁ ନାଇଁ ସେଇଟା ଆଗରୁ କଣ ହେଇଥିଲା ନା ଗଛ ମାନେ ଯେତେବେଳେ ଜିରାଫ ର ଉଦ୍ଭାବନ ମାନେ ଯେତେବେଳେ ଜିରାବ ଆସି ଥିଲା ତ ସେ ସେତେବେଳେ ଗଛର ଡାଳକୁ ଉପରକୁ ମୁଣ୍ଡ କରିକି ସବୁବେଳେ ଖାଏ। ହେଲା ସେଇଟା ଆମ ବିଜ୍ଞାନର ଛି ଯଦି ତୁମେ ସେଟାକୁ ସେମିତି ଖାଇ ମାନେ ଗୋଟିଏ କାମକୁ ଯଦି ତମେ ବାର ବାର କରିବ ଯଦି କଣ ତୁମେ ଭାବ ଯଦି ତୁମେ ନ ଚୋବେଇବ ଖାଲି ଢୋକିବ ଠିକ୍ ଅଛି ଖାଇବାକୁ ଚୋବେଇବ ନାହିଁ ହେଲା ଖାଲି ଢୋକିଦେବ ପାଟରେ ପକାଇଦେଲ ଢୋକିଦେଲ। ତ ସ ତ ତମର ଏ ଦାନ୍ତ ସାତ ଆଠ ବର୍ଷ ପରେ ଆଉ କିଛି କାମ କରିବନି। ବୁଝିପାରିଲେ, ଆଉ ଆଉ ତମେ ଚାହିଁଲି ବି ଅ ତମେ ଚାହିଁଲେ ବି ତମେ ଆଉ ତାକୁ ମାନେ ପା ଟିକୁ ଖାଇପାରିବନି। ତମକୁ ସମ ସବୁବେଳେ ଢୋକିକି ପିଇବାକୁ ପଡ଼ିବ। ତ ସେହିପରିକା ମାନେ ଗୋଟିଏ ଜିନିଷକୁ ଯଦି ତୁମେ ବାରବାର କରିବ ତ ସେ ଜିନିଷଟା ତୁମର ଅଭ୍ୟସ୍ତ ହେଇଯିବ। ମାନେ ହଁ ଅଭ୍ୟସ୍ତ ହେଇଯିବ ତ ସେ କଣ କଲା ନା ଜିରାପ ସବୁବେଳେ ଉପରକୁ ଅନନେଇକି ସେ ପିଇ ମାନେ ଟାଣିଲା ମାନେ ବେକକୁ ଟାଣିକି ଖାଇଲା ଡାଳପତ୍ର। ଯେହେତୁ ଟାଣି ଟାଣି ଟାଣି ଟାଣି ଖାଇଲା ତ ସେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ତାର ଗୋଡ଼ ବି ଏମିତି ଟେକିକି ଟାଣିକି ଖାଇବ ତ ଆସ୍ତେ ଆସ୍ତେ ତା ବେକଟା ଲମ୍ବା ଲ ଲମ୍ବା ହେଇ ହେଇ ଗଲା। ତ ତା ପରଠୁ ସେଇ ତାପରଠୁ ତାଙ୍କ ଜେନେରେସନ୍ ପୁରା ଆସିଗଲେ ସେଇ ଟାଇପ୍ ର ଲମ୍ବା ଲମ୍ବା ହେଲା ତାଙ୍କ ଛୁଆ ହଁ। ତାଙ୍କ ଭଳିଆ ହେବେ ଯେହେତୁ ଆମର ଜିନ୍ ଅଚ ବୋଲି ଗୋଟେ ଶବ୍ଦ ଅଛି ନା
ତା ପରକୁ ଦେଖିକି ତାଠୁ ଦେଖି ଖିକି ସେମାନେ ବି ସେମିତି ଖାଇଲେ ତ ତାଙ୍କର ବି ହେଲା ତାପରେ ତାଙ୍କର ଯୋଉ ଛୁ ଛୁଆ ହେଲା ସେମାନେ ବି ତାଙ୍କର ଭଳିଆ ହେଲେ ଆଉ। ହୁଁ ଓହୋ
କା ପୁରା ଇଏ ହେଲେ ଆଉ।
ଯା ହଉ ଭ